ଆ ସ୍କୁଲ ଯାଉଛି।
କୁଆଡେ ଯାଉଛୁ କୁଆ ଯାଉଛୁ। ସ୍କୁଲ ଆ ନାହିଁ ଯ
ଅ ଖେଲି
ପୁରା ନେଟ ଆଣିଥିଲେ କି ନୁଆ ନେଟ। ଆଜି ଆରମ୍ଭ କରିବା ନା ସେ ତିନି ଦିନ ହେଲା ପଡିଆ ଅଛି।
ତିନି ଦିନ ହେଲା ପଡିିଆ ଅଛି ଆଜି ଆରମ୍ଭ କରିବ ଯଦି। ଦେଖିବା କଣ ହଉଛି ସେଠିକି ଗଲା ଦେଖା ପଡିବ। କଥା ଟା କହୁଛନ୍ତି ପରା ଗଲା ଧରା ପଡିବ।
ବୁରୁବନ୍ଧ ଭାଇ ଖେଳିବ କହୁଚ ଏଥର।
ବୁରୁବନ୍ଧ ପଳୋଉଚି ଦି ଦିନ ହେଲା ଖେଳିବାକୁ।
ହେଲେ ଏ ସି ଗାଁ ଗାଁ ତମକୁ ଖେଳୁଥିଲ ପରା?
ନାଁ ସେଇଏ ଏଇଆ କାଇଁ ଖେଳୁଛି କି।
ଏ ମାଳି କହୁଥିଲା ଏ ତମେ ସେଦିନ ଖେଳିଲା ଦିନ ଯାଇନଥିବ ନହେଲେ।
ହଉ ଗୋଟେ ଦିନ ଖେଳିଥିଲୁ ଉମ କିଏ କିଏ ଜାଣିଛ ତ ପୂନର, ନୀଳ, ମୋର, ପଣ୍ଡା ହା ଆଉ ଇଏ।
କିସ୍ କିସ୍ ହେଲା ଖେଳ। କେତେଟା ମାରିଥିଲ କି। ଗୁଟେ ହାରିଲ ଗୁଟେ ଜିତିଲ ପରା।
ହଉ ଦିଟା ଜିତିଲୁ ସେଟା ମିକ୍ସରେ। ହୁଁ ହାରିଗଲୁ।
ହୁଁ ହୁଁ।
ଆଜିତ ସବୁ ଭୁଲ ଭାଲ କଲେ ଆଉ। ହଁ ଏଇନେ ତ ଟିକେ ଗାଲା।
କାଢ଼ି ପାରିଲା ନା ନାଇଁ କାଢିଲାନି ବୋଲି।
ଭାଇ କାଢୀଥିଲା ଯେ ସେଥିପାଇଁ ମୁଁ ଭର୍ଷା ଲାଗିଲାନି ତାନେ
କିଏ ଭୁଲ କିଏ କଲା।
ନୀଳ।
ହେଁ।
ନୀଳ ଭୁଲ କରିଦେଲା ଏ କାଣ୍ଡ ଗୋଟେ ଭୁଲ ହେଇଗଲା ପଣ୍ଡା ଭୁଲ ହେଇଗଲା। ଆ ପନ୍ଦର
ଆଉ ଇଏ ଆଉ ଆଉ ଇଏ ଏ ଡକ୍ଟର୍ ବାବୁ ଘରେ
ପିଣ୍ଟୁଆନା କାଳେ ଉପରକୁ ଯାଇଥିବ ଯଦି।
କୁଆଡେ ଯାଉ ଥାଉଚି?
ଖେଳିବା ପାଇଁ।
ଖେଳିଆକୁ।
ଉଁ, ହୁଁ।
ଆ, ଯାଉନୁ, ଆଉ କାଇଁ ଖେଳିଲନି?
ଆଜି ଆଇଲେ ଖେଳିବା। ତାଙ୍କେ କାଲି ପଳେଇଥିଲେ ଭୋଜି। ହୁଁ, ଭୋଜିକି ପଳେଇ
ଆ, ସେଥିପାଇଁ ଚାଉଳ ସେ ସେଥିପାଇଁ ଚାଉଳ ବନ୍ଦା ବନ୍ଦ ଦିଆ ବନ୍ଦ କରିଦେଇଚି ନାଇଁ ସେ କାଲି? ଆ, ଚାଉଳ ଦଉନଥିଲେ ହେଲେ ଆଜି ଆଜି ଆଣିଲା ଯାଇ।
କାଲି କଣ ସର୍ବ ନା ହେଇକି ସବୁ କହିକି ଗେନ୍ଦଢି କାଡ ଦେଇଚନ୍ତି।
କୋଉଠି?
ଯେ ସେ ଯୋଗାଣ ସାୟ କରିନାଇଁ ମୋ ଚାଉଳ ବିକି ଇଏ କେନ୍ଦ୍ରରେ।
ଅଁ, ହଁ। ହେଲେ ଆଜି ଖେଳଟା ଆରମ୍ଭ କଲେ କରିବେ ପରା। ନାଇଁ କଲା ଦୁନି ଆଜି ହେଲେ।
ମୋତେ କାଇଁ ଲାଗୁନି ହେଲାପରି।
ଆ, ନହେଲେ ସିଆଡେ ପଳେଇବା। ନେଟ୍ ଟା ଆଣି କୋଉଠି ଅଛି, ସ୍କୁଲ୍ ରେ ଅଛି ନା କାହା ଘରେ ଅଛି?
ଘରେ ଥିବ କାହାର। ହୁଁ, ନାଇଁ ମୋ ସ୍କୁଲ୍ ରେ ନଥିବ।
କାଲ ସବୁ ଆାଇଥିଲେ ପରା ସିଏ ହେରା
କିଏ କିଏ?
ଆରେ ଇଏ ଆ, କିଏ କିଏ ଆଇଥିଲେ ଚିତ୍ର କିସ ଇଏ ସେ ସ୍କୁଲ୍ ପାଖୁକୁ। ହଁ।
ଚିତ ହେଙ୍କା ତ ଇଏ ଥିଲା ଖେଳୁଥିଲା ବୁଡା ରେ।
ବୁଡାନା ଖେଳିଥିଲେ ହେଇଥାନ୍ତା ମାନେ। ତୋମ ଅପଜିଟ୍ ରେ ଖେଳିଥିଲେ ନାଇଁ
ଉଁ। ହଁ କାଲି ଜିତିଲୁ। କାଲି ଚିତନନା କାଲି ମୁଁ ଶୋଇଥିଲି ଜିତିଲି।
ଉଁ, ହୁଁ।
କାଇଁ କାନଚୁ ତୁ? ସବୁ ପଣ୍ଡା ଫଣ୍ଡା ଖେଳିଥିଲେ କେତେ। ପଣ୍ଡା ଆଉ ଗୁଲଣ୍ଡା କେତେ?
ଗୁଲୁଣ୍ଡା ହେଲେ ଭ, ଗୁଲୁଣ୍ଡା ର ଏଇଥର ଯିବା ହୋଲି।
ହୁଁ। ହଁ, ହଁ ପେଣ୍ଡରା ଯାଇଥିଲୁ ଭଲ ହଉନି ରେ ଖେଳିଆକୁ।
ପେଣ୍ଠେରା ଖେଳିଆ ଭଲ ଲାଗିଲାନି ଆଉ।
ନା ତିନଟା ଗେମ୍ ଜିତିଗଲୁ।
ପାଣ୍ଟରା କିଏ ଯାଉଚି ଭଲ ଲାଗି ନାଇଁ ପ୍ଲେୟାର୍ ନାହାଁନ୍ତି।
ପ୍ଲେୟାର୍ ନୂଆ ନୂଆ ଏବେ ଶିଖୁଛନ୍ତି। ତପଣ ପ୍ରିୟାର
ପିଲା ପିଲା ଲାଗିବ।
ଉଁ, ପିଲା ହେକା ଏ ବଡ ଆ, ହେଇଥିବେ ଏବେ ଭଲ କି ପାସ୍ ହେଲେ କରିପାରୁ ନାହାଁନ୍ତି। ଖେଳି ପାରୁ ନାହାନ୍ତି।
ଲଣ୍ଡା ଭାଇନା ଥିଲେ ନା ଗାଁ ପରେ ଏ ଦିପହଣ୍ଡି ପରେ?
ସ୍କୁଲ୍ ବନ୍ଦ ହେଇଗଲାଣି ପଳେଇଥିବେ।
ଆଚ୍ଛା, ସ୍କୁଲ୍ ଫୁଲ୍ ଏ ଖୋଲା ହେଲାନି। ଆଉ ଏବେ ଇଏରେ ଟୁର୍ଣ୍ଣାମେଣ୍ଟ ହଉଚି ଜାଣିଚ ନା ନାଇଁ? ହୁଁ।
ଉଁ, ବେଟ୍ରି ଗାଡି କାହାର ଏଇଟା? ଓଃ, ହୁଁ।
ସେଠି ଇଏ ମୁଁ ଆମେ ହେଲୁ ଆମେ ହେଲେ ଗୋଟେ ଖେଳିବାକୁ ଫାଷ୍ଟ୍ ହଁ ବୋଲିଥିଲେ ତାପରେ କି ହେଲା ନାଇଁ ବୋଲିଦେଲେ। ନାଇଁ ହେଇଡି ଆଙ୍କେ ମୁଁ ଭାବୁଚି କି ଆଙ୍କେ ଗୌରବ ପତ୍ ସା ସେ ତାଙ୍କୁ ଖେଇନ ନେଇଁ ଇଏ ନାଇ ବୋଲି ଯିବାଟା ସେଥିପାଇଁ ଆଉଥରେ ନାଇ ବୋଲିଲା ପୁରା।
କି ପଚାରଲନି ହଁ କି ସେ ନାଇଁ କି ସେମିତି ବୋଲଛ ବୋଲି ପଚାରଲନି।
କାହିଁକି ସେ ପଚାରିଲେ ହଁ ଏଇ ଗୋଡ ଟା ଧରି କୁଡିବାକୁ ପଡିବ। ନାଇଁ ଏ ତ ପଇସାମାନା ଖାଇଦେଇ ଏଇଟି ଅ ଚୁଆଦ ହଉଚି।
ଖେଳିଥାନ୍ତା କି ସମୀର ଏଆଛଡା ଗୋଟା କି?
ଆଜି ଇଏ ସବୁ ରାନ୍ଧି ଆଉଥିଲେ। ପଇସା ଟା ଦେବେ ମ କାଣ ଖାଇନି ଆମର୍ ଖାଲି ଖାଲି ରେ ମାଇଁଆ ହଜାର ଟଙ୍କା ଗଲେ ଏରେ ହଜାର ଟଙ୍କା ଆଣିକି ଦେ ବା ଆମର ଆମର ଏଗାରଟା ପିଲାରୁ ଆଠ୍ ଟା ପିଲା ଦେଇଚନ୍ତି ତିନିଜଣ ଦେଇନାହାନ୍ତି।
ତିନଜଣ ଦେଇଚନ୍ତି।
ଦି ଜଣ ଆକ ଦେଇଚି କାଇଁ ଚାର ଦିନ ମାହିଆ ପଚାରିଆ ଏ ପୁଅ ଦି ଜଣ ଦେଇନହାନ୍ତି କହ ଆଉ ବାକି ଦେଇଚନ୍ତି ଆମେ ତ ଦେଲୁ ମାଲଟା ଦେଲ୍ ମାଳି ଦେଲା ମୁଁ ଥିଲି ଫକିରା ଭାଈ ଦେଲା ତିନି ଜଣ ସୁୁଗା ତିନି ଜଣ ଛଅ ଜଣ ହେଲେ ନିରା ତାର ଦିବାନାଗିରି।
କିଆଁ ନାହିଁ କି କି ବା ଆଠଜନ୍ ଆଠଜଣ ନିଜେ ଆଉ ସେ କାଲି ତୁଫାନ ପାଖେରେ କହୁଥିଲା କାଲି ନା ପଅରଦିନ।
କିନ୍ ପଚାରିଆ କିନି କିଏ କିଏ ସବୁ ପଇସା ଆନା ଏଇଠି ଖାଇଦେଇକିରି ଦେଇଉଛି।
ଆମର ପଇସା ବନ୍ଧା ହେଇନି ସେଇ ଟିମରେ ଗଲେ ବନ୍ଧାହେଇନି।
କାଇଁଚାଦ୍ ପଚାରିଆ। ନାଇଁ ନାଇଁ ଅଧାରୁ ଅଧିକ ପିଲା ଦେଲେନି ସିନାଇ ତୁ ନାଇଁ ବୋଇଲୁ ଆଉ ତାହେଲେ ଏକ୍ ଜଣ ଜଣ ତ ଆଠଶହ ଦେଇଛନ୍ତି ଟି ତିନି ଜଣ ମେଇନନ୍ତି ବେଲେ ଟିଣ ବନ୍ଧା ହେଇନି ନାଇ କି ଏ ଗାଁ ରେ ଚାଲିଚି ଶଗଡରେ ପଚାରିଆ କାଇଁକି କିମେଇ ପଇସାମାଣ୍ଡା ଖାଇଦେଇକି ଏଇଠି କଥା ଇଏ କଥା ହଉଥା ଖାଲି କହୁଚି। ଏ ଆଜି ଇଏ ଫୁନୁ କରିଥିଲା ଏ ରାନ୍ଧିଆ ହେଲେ ଫୁନ କରିଥିଲେ।
ହଁ।
ଫୁନୁ କରିଥିଲୁ ହଁ କରିବା ବେଲେ ତାପରେ ମାଳି ଫୁନୁ କଲା। ଟିକେ ଆଉ ଦି ଚାର ଦିନୁ କୁ କରିଆ ତାପରେ ଆ କହିଲୁନୁ ବୋଲିକୁ କିଏ ସେ ଆଇଲାନି ଯେ ଆଉ କରିଆନି ବୋଇଲା।
ନକର ନକର ଆମ ଖି ତ ନାଇଁ ତାକୁ ଗୋଟେ କାମ କର। ପଇସା ଦେ ମୁଁ ସାମାନ ଆଣିଛି ବୋଲି ଚପେଇ ଦିଅ। ପଇସା ଦିଅ ଚା ସାମାନ୍ ଫାମାନ୍ ଆଣଚି ବୋଲି।
ଖାଇଲାନି କିଏ? ଖାଇଲେ ବା
ଭାଷା ଗାଳିଦେଲେ ହବ କି?
ଆଉ ସେଠି ଭଲି ଫଲି ନେଟ୍ ଫେଟ ଲଗେଇବା ପରା ସବୁ ଅଛି ଘରେ ଝାନିଲି।
ନା ନା ସାରିଲେ ବା।
ଏ ପୁରା ମେନ୍ ଲୋକ ଯାକ୍ ତ ସବୁ ଆଇଛନ୍ତି ପୁରରା ସବୁ ଲଗେଇବା ଲଗେଇବା ପରା। ଉ ବ୍ୟାଟ ଟା କାଲି ଆଣଲି। କାଲି ବ୍ୟାଟ ବଲ୍ ଖେଳିଲୁ ଆମେ ଗୁଟେ ମଚ ଖେଳିଲୁ ତାପରେ ଇଏ ଜଣେ ସମାନ ଥିଲୁ ଏ ଗୌରା ଅଧାରୁ ପଳେଲା। ତେଣୁ ତାପରେ ସମସ୍ତିଙ୍କ ମନ ହେଇଲା ଖେଳ ଫେଳ ବନ୍ଦ କରିଦେଲୁ। ଆ ଦିବା ଭାଈର ମୋର ଗୁଡୁର ମାଳିର ଗୌରାର ଆଉ ଗୋଟେ କିଏ ଥିଲା।
ହ କାଇଁ କୁଆଡେ ଗଲେ ଏ ବ୍ୟାଟ ଧରିକି? ହୁଁ। ଆଉ ତାହେଲେ ରେ ବଢିଲେ ତୁ ଚାଲଲୁ ଗୋଟେ ଦାମ୍ କଣ କରିବୁ?
ଆଉ ବଲ ଆସି ଉପରେ ବଲ୍ ଟା କିଏ ନେଇକିରି ପା ସେ ଚିହ୍ନ ଉପରେ ଥିଲା। ଆଉ ବଲ ଆସି ଉପରେ ବଲ୍ ଟା କିଏ ନେଇକିଯିବ ପା ସେ ଚିହ୍ନ ଉପରେ ଥିଲା। ହଁ ଷ୍ଟମ୍ପର ବଲ୍ ଟା ଟେନିସି ବଲ୍ ଟା କୁଆଡେ ହଜିଗଲା। । ଦୁ ଯିଏ
ଅଛି ଅଛି ବୁଲି
ସେ ଟିଣ ଉପରେ ଶଙ୍କର ବଳ ରହିଥିଲା କିଏ ନେଇଯାଇଛ ପ୍ରାୟ? ପିଲା ଆଣି କିଏ ଦେଖିଥିବେ କାଡି ନେଇଯାଇଥିବେ।
ପିଲାମାନେ ଗଡି ପଳେଇଆଇଲେ ହବୁନି ପର ଖେଳ ଅଛି ନା ସେଠି ଯାଇି ଖେଳି ଦବା, ହୁଁ ହୁଁ ଲାଗୁଛି ସେମିତି ଏକା।
ନେଟ ସ୍କୁଲ ରେ ରଖିଛନ୍ତି ନା କୋଉ ଟି ପଦା ଆଡ଼େ ରଖିଚି
କାହା ଘର ରଖିଦିଏ ପରଦିନ ସରପଞ୍ଚ ରା ଯାଇଥିଲେ ଆଉ। ନେଟ୍ ପ୍ରୋବେ ସିଏ ମୁଁ ଯାଇଥିଲୁ ତାକୁ ସେ ବରଂପୁର୍ ଯାଇନହେଲା। ହୁଁ ହୁଁ। ହୁଁ।
ହଁ। ଦି ଭାଇ ଙ୍କ ବୁଜି। ଇଆଡେ ରହିଲେ ଇଆଡେ ପଳେଇ ଆଉଛନ୍ତି, ସିଆଡେ ରହିଲେ ସିଆଡେ ଖାଉଛନ୍ତି। କୁଆଡେ ଯିବ? । ହେଲା ଆଣିିବେ ପରା ଏ ନେଟ ଟା ମୁଁ ଫିଟେଇ ଧରି ପଳେଆଇଛି। ଏଇଟା ତ କିଛି ହବନି କିଛି ଆଉ କି ସ ହବ ଏଇଟା।
ଯାଉଛୁ ପରା ଏବେ।
ଦାମୁକୋଳି ଧରିଛି ପରା।
। ଠିକ୍ କଥା। ଟାଇମ୍ କେତେ ହେଲା ବେ? ରାଷ୍ଟ୍ରପତି ସେ। ପ୍ରୀ ଅଛି।
କାଛି ବାଛି କି କରନାରେ।
ଟାଇମ୍ କେତିଟା ହେଲା।
ଟାଇମ୍ ଚାରିଟା ଅ
ହ୍ୟାଲୋ।
ଆଉ ଚି ଧରୁଛି ଯେ କେଣ ବାୟଳା ହୋଉଚୁ।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
କଣ। ।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
ହ୍ୟାଲୋ।
। ଗାଈ ଗନାରେ ଏତା।
କଣ।
ଟି ଟୁସନ୍ ଯାଉଚ ନା ନାଇଁ ମ? କେତେବେଳ ତମେ ଟିସୁନ ଏବେ କି କହୁଛୁ?
ଏବେ ଯାଇ କି ଜାଣିଛ ନା ଆମେ ଯିବୁ ଖାଇବୁ ଯିବୁ।
କି ଖାଇ ଦଉଛ ନାଇଁ କିଶ।
ତମର କାଇ ଦେଖଉ କାଟଲେନ କେମିତି ଚେଚ କଲ ତମେ ଏଇଟା ନାଇଁ ମୁଁ ଅଲଗ ନା ନେ ନେ ହେଉନି।